ହାଲୋ, ମ୍ୟାଡାମ୍ ମୋ କଥା ଶୁଣିପାରୁଛନ୍ତି?
ଆଜ୍ଞା, ଆଜ୍ଞା।
ମ୍ୟାଡ଼ାମ୍ ନମସ୍କାର, ଭଲ ଅଛନ୍ତି?
ହଁ, ଆପଣ କେମିତି ଅଛନ୍ତି?
ଭଲ ଅଛି। ଏବେ କଣ କରୁଥିଲେ?
ବସିଛି।
ଆଉ ଏବେ କଣ ଖାଇଛନ୍ତି?
ହଁ ଆଜି ଏ ବାହାର ଖାଦ୍ୟ ଆଜି ଖିଆ ହେଇଛି ସିଙ୍ଗଡା।
ଆଚ୍ଛା, ତାହେଲେ ତ ବଢିଆ ଖାଦ୍ୟ ଖାଇଛନ୍ତି ଆଉ। ସିଙ୍ଗେରା ସହିତ କଣ ଚଟ୍ନି?
ଚଟ୍ନି ଆଜ୍ଞା ଗୋଟେ ଅ, ଲାଲ ଚଟ୍ନି ଆସ ଚି ମିଠା ଆଉ ଗ-ରାଗ, ହଁ ସେଜୱାନ୍ ଚଟ୍ନି।
ଆଚ୍ଛା, ମୁଁ ଆଜି ଖାଇଛି ଚାହା ଆଉ ପକୁଡ଼ି।
ଆରେ ବା ଇଏ ତ ବର୍ଷା ପାଗର ଖାଦ୍ୟ। ଏଁ ହଁ ଯା ହଉ ହୁଁ,। ନା ମୋତେ ଆକ୍ଚୁଲି ବନେଇବାକୁ ଇଚ୍ଛା ନଥିଲା। ବର୍ଷା ପାଇଁ ଆକ୍ଚୁଲି କରେଣ୍ଟ ଟା ଅପଡାଉନ୍ ହଉଥୁଲା। ତ କିଛି
ଆଚ୍ଛା, ଆପଣଙ୍କ ଆଡ଼େ ଲାଇନ୍ କଟିଚି?
ଆଉ।
ଆପଣଙ୍କ ଆଡ଼େ ବର୍ଷା କେମିତି କଣ ହୋଇଛି କହିଲେ?
ବର୍ଷା ଉଁ, ମାନେ ଜୋରେ ନାହିଁ, ଫେରଭି ପରିବେଶ ଟା ଚେଞ୍ଜ କରିଦେଇଛି, ପରେ ପାଗ ଟାକୁ ଚେଞ୍ଜ କରିଦେଇଛି। ମାନେ ଯୋଉ ଭୀଷଣ ଗରମ ହଉଥିଲା ତା ଅପେକ୍ଷା ଟିକେ ପରି ପାଗ ଟାକୁ ଚେଞ୍ଜ କରିଦେଇଚି ଆଉ। ଏ ଆପଣଙ୍କ ଆଡ଼େ ପ୍ରବଳ ବର୍ଷା ବହୁତ ବର୍ଷା ହେଇଛି ନା କଣ?
ଆଉ କହୁଛନ୍ତି ଏତେ ବର୍ଷା ହେଇଛି ଅ, ଆଜି ଆମେ କ୍ଲାସ୍ କୁ ବି ମୁଁ ଯାଇପାରିଲିନି ଘରେ ଅଛି, ବର୍ଷାର ଏନଞ୍ଜୟ ନଉଛି ଆଉ।
ଆ, ଆଚ୍ଛା। ନାଇଁ ବର୍ଷା ହେଇନି, ମାନେ ସେମିତି ନାହିଁ ଯେ ଏତେ ଜୋର ହେଇନି। ଅ, ବ- ଝିପି ଝିପି ଝିପି ଝିପି ବଟ ହଉଛି ଦିନ ସାରା ହଉଥିଲା। ଏବେ ଇଭିନିଙ୍ଗ ରୁ ଟିକେ ବନ୍ଦ ଅଛି ଚାରିଟା ପରଠୁ ବନ୍ଦ ଅ
ଆଚ୍ଛା ନାଇଁ ହଁ ଏବେ ତ ନାହିଁ ବର୍ଷା ହଉନି କିନ୍ତୁ ଆ, ଉଠିଲା ବେଳକୁ ମୁଁ ଆଜି ସାତ ଟାରେ ଉଠିଲି, ତ ଉଠିଲା ବେଳକୁ ବ ଷା ପୁରା କଣ୍ଟିନ୍ୟୁସ୍ ପୁରା ହଉଛି ଭାବିଲି କ୍ଲାସ୍ ମୋର ଦଶଟା ରେ ଥିଲା, ମୁଁ ଭାବିଲେ ବର୍ଷା ଛାଡିଗଲେ ଯିବି ହେରି।
ଆଜ୍ଞା।
ବର୍ଷା ଛାଡିବ କଣ ଜୋରେ ହେଲା, ଘରେ କହିଲେ ଆଉ ଦେହ ଭଲ ନାହିଁ ନା ମୋର, ମୋତେ ପୁରା ଥଣ୍ଡା ହେଇଯାଇଛି। ତ ଘରେ କହିଲେ ବର୍ଷାରେ ଯିବୁ ଓଦା ହେଲେ ପୁଣି ଦେହ ଖରାପ ହବ। ହଁ ତୁ ଯାନା ଆଜି ରହିଯା ଆଉ କାଲି ଯିବୁ।
ଆଚ୍ଛା, ଆଚ୍ଛା, ଅଁ, ହଁ, ହଁ ନାଇଁ ଦେହଟା ଖରାପ ଅଛି ଛି ଆଉ ବର୍ଷା ଟା ପ-ପୁଣି ବର୍ଷା ରେ ଓଦା ହେଇଗଲେ ପୁଣି ଥରେ ଲେଉଟେଇଦବ ବ ଦେହଟା ଭଲ ରହିବନି ହଁ।
ହଁ ତା ବାଦ ରେ ବି ବାହାଘର ଅଛି ନା। ଏଇ ଆମର ବାର ତାରିଖରେ ଭାଇଙ୍କର ବାହାଘର।
ଆଚ୍ଛା ତ ସୁସ୍ଥ ରହିବାକୁ ପଡିବ।
ହଁ ବାରରେ ବାହାଘର ଆଉ ଗୋଟେ ପାଞ୍ଚ ତାରିଖିରେ ଅ ମୋର ଜଣେ ସାଙ୍ଗଟା ନିର୍ବନ୍ଧ ବି ଅଛି। ତ ସେଥିପାଇଁ ସେଥିପାଇଁ କଇ ନାଇଁ ତୁ ଯା ନା ଦେହ ଖରାପ ହବ।
ହଁ ଆଚ୍ଛା ଇଏ ତ ସାଙ୍ଗ ମାନଙ୍କର ଆଉ ଭାଇ ମାନଙ୍କ ବାହାଘର କଥା ହେଲା ଆଉ ଆପଣଙ୍କ ବାହାଘର କେବେ ହବ?
ଏବେ ନାହିଁ ମ।
ଆଉ କେତେଦିନ ଅଛି?
ଏତେ ଜଲଦି କିଏ କରେ?
ଆଛା ଆଛା ହଉ ହଉ ଆଉ ଟିକେ ଲେଟ ହଉ ଆଉ। ହୁଁ।
ଆଚ୍ଛା ଆପଣ କଣ କହୁଛନ୍ତି?
ମୁଁ ଏବେ ଦୋକାନ ରେ ବସିଚି।
ଆଛା ଆଉ ଆଜି ରାତିରେ ପୁଣି କଣ ରୋଷେଇ?
ରୋଷେଇ ଆକ୍ଚୁଆଲି ଏ ପର୍ଯ୍ୟନ୍ତ ଭାବିନି ମୁଁ ସଖାଳେ ଡାଲମା ଆଉ ଭଜା ଟିକେ ଜାଣିକି ସପିସେଣ୍ଟ କରିଦେଇଥିଲି। ଏ ରାତିରେ ଉଁ ଖାଲି ରୁଟି ହ-ହେଇପାରେ। ଯଦି ଆଉ ଅଧିକା କିଛି ହବ ତାହେଲେ ସିମେଇଁ ଟିକେ ହବ ଆଉ ହୁଁ।
ଆଛା।
ହଁ। ତାହେଲେ ଏବେ ଖାଲି ଭୋଜି ଚାଲିଚି ନାଇଁ ଭୋଜି ହବ ପାଞ୍ଚ ତାରିଖ ପରଠୁ।
ହୁଁ। ଆଜ୍ଞା।
ହଁ।
ଆଉ ଆଜି ତାହେଲେ କିଛି ଭାବି ନାହାନ୍ତି?
ନାଇଁ ନାଇଁ ଏପର୍ଯ୍ୟନ୍ତ ଭାବିନି ରାତିରେ ସେଇ କରିଦେଇଚି ସାଧା ତ ମା ମଙ୍ଗଳବାର ତ ଆଜି ସାଧା ଅଛି।
ହ
ତାପରେ ଡାଲମା ଭଜା ଅଛି ଆଉ ସକାଳେ ବି ଦିନ ସାରା ଆଜି କରେଣ୍ଟ ନଥିଲେ ଯେ ଘରର ଅବସ୍ଥା ବି ଭଲ ନାହିଁ ଯେମତି ଅନ୍ଧାର ଅନ୍ଧାରରେ ଗଲା। ଏବେ କରେଣ୍ଟ ଆସ ସିଚି ତ କଣ ଘର ଆଗ ସଜାଡିବି ତାପରେ ଯାହା ରୋଷେଇ ହବ। ତ ଦୋକାନରୁୁ ଗଲେ ଆଜି ଗୁଡ଼େ କାମ ଅଛି।
ଏମିତି କଥା ତାହେଲେ।
ଆଜ୍ଞା।
ଆଉ ମୁଁ ଶୁଣିଥିଲି ଆପଣ ବୋଧେ ଆଜି କୁଆଡେ ଯାଇଥିଲେ ବୁଲିବା ପାଇଁ?
ବୁଲିବାକୁ ଯାଇନଥିଲି ସେଇ ଆକ୍ଚୁଆଲି ଗୋଟେ ଏକୋଇଶିଆ ଥିଲା ଗୋଟେ ଛୁଆ ଛୋଟ ପିଲାର ଆମ ପଡ଼ିଶା ଘର ତା ପାଇଁ ଡ୍ରେସ
ହଁ
ଆଉ ଏମତି ଟିକେ ଟିକେ ମାର୍କେଟିଂ ଥିଲା ତ ଯାଇଥିଲି ବୁଲିକି ଆସି ଧରିକି ପଳେଇ ଆସିଲୁ ଆଉ। ପାଗ ଭଲ ଦେଇଥିଲା ବୋଲି ଆଉ।
ଆଚ୍ଛା ତାହେଲେ ଆଜି ପୁରା ବସା ପାଗକୁ ପୁରା ଏଞ୍ଜୟ କରିଚନ୍ତି ଆପଣ।
ଓ ହୋ ନାଇଁ ନାଇଁ ଏ ଖରାପ ପାଇଁ ଆକ୍‌ଚଲି ବାହାରିକି ଯାଇ ପାରୁନଥିଲି ଏକୋଇଶିଆ ସେ-ଛୁ ପିଲାର ପଳେଇଲାଣି ଆସିକି ମାସେ ହେଇଗଲାଣି ପିଲାକୁ। ମୁଁ କେନ୍ତିଆ ଖରା ପାଇଁ ବାହାରି କି ଯାଇ ପାରୁନଥିଲି ଆଜି ପାଗ ମସ୍ତ ଦେଇଥିଲା ବାହାରିକି ପଳେଇଲି ସବୁ କାମ ହେଇଗଲା। ଆଉ କଣ?
ବର୍ଷାରେ ଓଦା ହବାକୁ ବୋହୁତ ଭଲ ଲାଗେ। ହେଲେ ଦେହ ଖରାପ ହେଇଯାଏ ବୋଲି ଘରେ
ସେଥିପାଇଁ ଜଗିକି ରହିବାକୁ ପଡେ ହଁ।
ସେଥିପାଇଁ ଇଚ୍ଛା ଥିବ ଯେ ବର୍ଷା ହୋଉଚି ମାନେ ଝୁ ଯୋଉ ବର୍ଷାଟ ଯୋଉ ହୁଏ। ଆଁ ଯାଇଁକି ଟିକେ ଉଦା ହେଇଯିବ। ଘରେ କହିବେ ଏମତି ଦେହ ଖରାପ କର। ଦେହ ଖରାପ ହେଲେ ଆଉ ଆମକୁ କହିବନି ମେଡିକାଲ ନେଇକି ଯିବା ପାଇଁ।
ମେଡିସିନ ହଁ ମେଡିକାଲ ଯିବାକୁ ମେଡିସିନ ଆଣିବାକୁ ଠିକ୍ ଠିକ୍ ହୁଁ।
ତେବେ ଏମିତି ଦେହ ଖରାପ ହୋଉଚୁ ତାପରେ ଆଉ ମେଡିସିନ ଖାଇବୁନି।
ହଁ ହୁଁ ହଁ।
ଆଚ୍ଛା ଆପଣଙ୍କୁ ପୋଡ ପି ଠା ବୋହୁତ ଭଲ ଆସେନା ଆପଣ ଥରେ କୋହୁଥିଲେ।
ଉଁ ଏ ବିରି ପୋଡ ଭଲ ଲାଗେ। ଭ-ଭଲା ବନେଇ ଆସେ। ଇଏ ନୁହଁ ଚାଉଳ ପୋଡ ଆସେନି।
ଆଚ୍ଛା ସେଟା କେମିତି କରନ୍ତି?
କରେନି ବିରି ପୋଡ ହିଁ କରେ। ବିରିହି
ସେଟା କେମିତି ବନାନ୍ତି କହିଲେ?
ବିରି ତ ପୂର୍ବ ଦିନଠୁ ଭିଜେଇ ଥିବ। ଭିଜେଇକି ତାକୁ ଭଲ ଭାବରେ ଧୋଇକି ବା ଟିବୁ ଆଉ ଯଦି ସୁଜି ପକେଇକି କରିବ ତାହେଲେ ସୁଜି ସାଙ୍ଗେ ସାଙ୍ଗେ ସୁଜି ପକେଇକି ଆ ବିରି ସହିତ ବେ ସ ଗୋଳେଇକି ତାକୁ ମିନିମମ୍ ଘଣ୍ଟାଟେ ଭିଜିବାକୁ ଛାଡିବ। ଆଉ ଯଦି ଚାଉଳ ପକେଇକି କରିବୁ ତାହେଲେ ତ ଚାଉଳ ଚୁନା ରଖିଦେଇଥିବ। ବିରି ବାଟିଲା ପରେ ସେ ଚୋ ଚୁନାକୁ ତାକୁ ବି ସେ ଘଣ୍ଟାଟେ ହିଁ ରଖିବାକୁ ପଡିବ। ତାପରେ ତାପରେ ସେ ବହ-ବଟାରେ ଯାହା ଚିନି ମି ମାନେ ଯେତିକି ମିଠା ଆପଣ ମାନେ କିଏ ବେଶୀ ମିଠା ଖାଏ କିଏ କମ୍ ମିଠା ଖାଏ। ତ ଚିନି ଲୁଣ ସ୍ୱାଦ ଅନୁସାରେ ନଡିଆ କାଜୁ ଖିସମିସ୍ କାଜୁ ଖିସମିସ୍ ବାଟିକି ରଖିଥିବେ। ଏ ସରି ଭୁଲ କହିଲି। ଭାଜିକି ରଖିଥିବେ। ଆଉ ନଡିଆକୁ କାଟିକି ରଖିଥିବେ ତାପରେ ଗୁଜୁରା ତି ଗୁଣ୍ଡ ଆଉ ତେଜପତ୍ର ଛୋଟ ଛୋଟ କରିକି ତାକୁ ସବୁ ଗୋଳେଇକି ଏକା ଥରକେ ପ୍ରେସରରେ କେ ମାନେ ଖାଲି ପ୍ରେସର ଦେଲେ ବି ଚଳିବ ଗି ଗୁଆ ଘିଅ ଦେଇକି କଲେ ଚଳିବୁ ନଚେତ କଦଳୀ ପତ୍ର ଦେଇ ଦେଇକି କଦଳୀ ପତ୍ର ଉପରେ ଗ ଜଷ୍ଟ ଗୁଆ ଘିଅ ଟିକେ ମାରିକି ତାକୁ ମାନେ ସେ ଫୁଲିବ ପୁଣି ମାନେ ବିରିଟା ଯେତିକି ଆମେ ଦବା ତା ଦେହରେ ସେ ଯୋଉ ବିରି ବଟା ଇଏଟା ଯେତିକି ପରିମାଣରେ ଦବା ତାର ସେ ଡବଲ ଫୁଲିବ। ତେଣୁକରି ପ୍ରେସର ଦେଖିକି ବ ମାନେ ତଳ ଇଏରେ ଗୋଟେ ଲେୟାର ଦିଆହବ। ଦଆ ହେଇକି ପ୍ରେସରର ହୁସିଲ୍ ଟାକୁ ଖୋଲିଦେବେ ପୁରା ପୁରି ଖୋଲିଦେବେ। ଖୋଲି ଦେଇକି ପ୍ରେସରକୁ ବନ୍ଦ କରିକି ବ ସିମରେ ବସେଇବେ ପୁରା ମି ଲୋ ଫ୍ଲେମରେ। ଓଁ ଇଏ କରିବେନି ମିଡିୟମ ନାହିଁ କି ହାଇ ନାହିଁ। ଲୋ ଫ୍ଲେମରେ ବସେଇବେ। ବସେଇଲା ପରେ ସିଏ ତାକୁ ସମୟ ଦେଖିକି ପନ୍ଦର ମିନିଟ ପରେ ବନ୍ଦ କରିବେ। ପନ୍ଦର ମିନିଟ୍ ପରେ ବନ୍ଦ କରିସାରିଲା ପରେ ସାଙ୍ଗେ ସାଙ୍ଗେ ଖୋଲିବେନି ତାକୁ ତାର ପନ୍ଦର ମିନିଟ୍ ପରେ ଯାଇ ସ ପ୍ରେସରକୁ ଖୋଲିବେ। ଏ ତା ଭିତରେ ସେ ହେଇଯାଇଥିବ। ପତ୍ରଟା ଭଲ ଭାବରେ ପୋଡି ଯାଇଥିବ। ତାର ବି ସ୍ମେଲ ଟା ବି ଭଲ ଆସିବ। ଉଇଥି ଗୁଆ ଘିଅ ବି ଯୋଉ କିଏ କେମିତି ଗୁଆ ଘିଅ ପସନ୍ଦ କରନ୍ତି। କିଏ ଗୁଆ ଘିଅ ପସନ୍ଦ କରନ୍ତିନି।
ଗୁଆ ଘିଅରେ କିନ୍ତୁ ବାସ୍ନାଟା ବୋହୁତ ହି ଭଲ ଆସେ।
ହଁ ହଁ। ପିଠାର ବାସ୍ନାଟା ବଢିଆ ଆସେ।
ହଁ
କିନ୍ତୁ ପୁ ଗୁଆ ଘିଅ କିଏ କେତେ ଜଣ ପସନ୍ଦ କରନ୍ତି ନ କରନ୍ତି ବାଟ ରିଫାଇନି ଆଉ ନ କିଏ କିଏ କେମିତି ଅଏଲ୍ ବି ୟୁଜ୍ କରନ୍ତି। ଆଉ କିନ୍ତୁ ପିଠାରେ ଗୁଆ ଘିଅ ଟା ହିଁ ସ୍ମେଲ ଭଲ ଆସେ।
ହଁ ଠିକ କଥା କହିଚନ୍ ଯେତେ ଯାହା ତେଲ ପକାଅ ଯଦି ଆପଣ ଗୁଆ ଘିଅ ନ ପକୋଉଚନ୍ତି ତାହେଲେ ପିଠାର ସେ ସ୍ଵାଦ ଟା ହିଁ ଆସିବନି।
ଆସେନି ଆଉ ଯୋଉ ବିରି ପୋଡୋରେ ଆକ୍ଚୋଲି ଚିନି ବିରି ପୋଡରେ ଚିନି ଦୋଉଚନ୍ତି ନଚେତେ ଗୁଡ ବି ଦିଆ ହୁଏ ବଟ୍ ଧଳା ଗୁଡ ଦେବେ। କଳା ଗୁଡ ନୁହେଁ କଳା ଗୁଡ ଦେଲେ କଣ ପିଠା ମୁଁ କୋହୁନି କଳା ହେଇଯିବ ବୋଲି ମାନେ ଅବାଗିଆ ଦିଶିବ ସେମିତି ନୁହେଁ। ତାର ଟେଷ୍ଟ ଟା ଅଲଗା ପ୍ରକାର ଆସିବ କଳା ଗୁଡରେ କିନ୍ତୁ ଧଳା ଗୁଡ ଟା ଭଲ ଟେଷ୍ଟ ଆସେ।
ଆଚ୍ଛା ଧଳା ଗୁଡ ଯୋଉ କୋହୁଚନ୍ତି ଏଇ ଯୋଉ ଡବା ଭିତରେ ଆଜିିକାଲି ଆସୁଛି ତ।
ନା ନା ଡବାରେ ଯୋଉଟା ଆସୁଚି ସେଇଟା କଳା ଗୁଡ ହିଁ ଆସୁଚି। ଧଳା ଗୁଡା ମାଗିଲେ ସେ ଏକ୍ସଟ୍ରା ଅଲଗା ଦେବେ। ଆକ୍ଚୋଲି ଡବାରେ ଯୋଉ ଆସୁଛି ସିଏ ଏବେ କଳା ଗୁଡ ବାସ ବାସ । ଥିବ ହଁ ସେମାନେ ଭାଙ୍ଗିକି ଇଏ କରିକି ଦେବେ ହଁ।
ଆଚ୍ଛା।
ଧଳା ଗୁଡ଼ା ଟା ବି ଅଲଗା ପ୍ରକାର ଟିକେ ଟେଷ୍ଟ ରୁହେ ଆଉ ପିଠାର ଟେଷ୍ଟଟା ଆହୁରି ବଢିଆ ଆସେ। ଗୁଆ ଘିଅ ଆଉ ଧଳା ଗୁଡ ଆଉ ଏଇଗୁଡାକ ତ ପଡିବ ଆଉ ଗୁଜୁରାତି ଗୁଣ୍ଡ ଆଉ ତେଜପତ୍ର। ଆଉ କାଜୁ କିସମିସ ନଡିଆ ଆଉ କିଛି ମୁଁ କଣ କରେ ବେଳେ ବେଳେ ବାଦାମ ବି ପକେଇଦିଏ। ମତେ ଭଲ ଲାଗେ ବାଦାମ ଭାଜିକି ଆଗୁରୁ ରଖିଥିବ ଥଣ୍ଡା ହେଇ ସାରିଲା ପରେ ପକେଇବ। ମାନେ ଟିକେ ଟାଣ ହେଇଗଲା ପରେ ପକେଇବ।
ଆଚ୍ଛା ସେ ପିଠ କିଛି ବେକିଙ୍ଗି ସୋଡା କି ଇନୋ ମାନେ ବ୍ୟବହାର କରନ୍ତି।
ନା ନା ନା ମୁଁ କିଛି ଇୟୁଜ କରେନି ଆର୍ଟିଫିସିଆଲ କିଛି ଇୟୁଜ କରେନି ସେ ସେମିତି ହବ। ଆପଣ ତାକୁ ବାଟି ମାନେ ବିରି ବାଟିବେ ବାଟି ତା ଦେହେରେ ଗୋଳେଇବେ ଚାଉଳ ଗୁଣ୍ଡ ହୋଉ ନଚେତ ସୁଜି ହୋଉ ହଁ ଫୁଣି ମାନେ କଁ କହିଲେ ୱାନ୍ ଥାର୍ଡ ମିଶିବ। ମାନେ ବାଟଣ ଯେତିକି ଅଛି ତାର ୱାନ୍ ଥାର୍ଡ ଚାଉଳ ଚୁନା ନହେଲେ ୱାନ୍ ଥାର୍ଡ ହୋଉଚି ସୁଜି। ହେଲା। ତାପରେ ମିଶେଇକି ତାକୁ ୱାନ ଆୱାର ହଁ ହଁ ହଁ ହଁ। ନାଇଁ ଟିକେ ସୁଜି ଅଧିକା ହେଲେ ଚଳିବ। କିଛି ଅସୁବିଧା ନାଇଁ ଟିକେ ଟାଣୁଆ ଖାଲି ଲାଗେ ମାନେ ଇଏଟା ଟାଣ ଲାଗିବ। ଯଦି ୱାନ ଥାର୍ଡ ପୁରାପୁରି କ ପରଫେକ୍ଟ ୱାନ ଥାର୍ଡ ପକେଇଥିବେ କିଛି ଟାଣୁଆ ଲାଗିବନି ପୁରା ଲାଗିବ କିଛି ପକେଇବା ଦରକାର ନାଇଁ ଇନୋ ସୋଢା କିଛି ଦରକାର ନାଇଁ।
ବଢିଆ ଲାଗିବ ପିଠା।
ମ୍ୟାଡାମ୍ ଥାଙ୍କିୟୁ ସୋ ମଚ ଏତେ ସୁନ୍ଦର ଭାବରେ ପି ଠାର ରେସିପିକୁୁ ମାନେ ବୁଝେଇଥିବାରୁ ଅଁମ୍ ଆମେ ଟିକେ ପରେ କଥା ହବା।
କଥା ହେବା ଆଜ୍ଞା ଆଜ୍ଞା ନିଶ୍ଚୟ ନିଶ୍ଚୟ ମୋରୋ ବି କାମ ଅଛି ଥାଙ୍କିୟୁ।